ହଁ।
ହାଲୋ।
ହଁ।
ହଁ ମ୍ୟାଡାମ କଣ କରୁଛନ୍ତି?
କିଛି ନାଇଁ ଏମତି ବସଚି।
ଭଲ ଅଛନ୍ତି?
ହଁ ଭଲ ଅଛି।
ଆଚ୍ଛା ତ ଆମେ ଆମ ଟପିକ୍ ଉପରୁକୁ ଯିବା?
ହଁ।
ତ ଆମ ଟପିକ୍ ଥିଲା ତ ମୁଁ ମାଗୁଣି ଶଗଡ ବିଷୟ କିଛି କହିବି। ଆପଣ ମାଗୁଣିଶଗଡ ଦେଖିଚନ୍ତି?
ହଁ ଆମ ଖଲ୍ଲିକୋଟ ରେ ମାଗୁଣିର ଶଗଡ ଦେଖିବାକୁ ମିଳେ।
ଆଚ୍ଛା ମାଗୁଣି ଶଗଡ କୋଉଟି ଅଛି?
ହୁଁ ମାଗୁଣୀର ଶଗଡ ବୋଲି ଆମ ମଧୁସୂଦନ ଦାସଙ୍କର ଗୋଟେ କ ବ୍ୟ କବିତା ବହୁତ ପରିଚିତ। ଅଁ ଯେବେ ଆମ ଦେଶ ସ୍ଵାଧୀନ ହୋଇନଥିଲା ସେତେବେଳେ ମା ଗୁଣିର ଶଗଡ ଆମ ରାଜ୍ୟରେ ବା ଦେଶରେ ଗଡୁଥିଲା। ଇଂରେଜ ମାନଙ୍କ ଆମ ଦେଶକୁ ଆଗମନ ଫଳରେ ମାଗୁଣିର ଶଗଡ ଆଉ ଆମ ଆମ ରାଜ୍ୟରେ ଗଡୁ ନାଇଁ। ତ ସେଇ ମାଗୁଣିର ଶଗଡ ବହୁତ ପୁରୁଣା। ମଧୁସୂଦନ ଦାସଙ୍କ ଦ୍ଵାରା ରଚିତ ମାଗୁଣିର ଶଗଡ କାବ୍ୟ ତାଙ୍କ ଲେଖାକୁ ବହୁତୁ ଉଚ୍ଚକୁ ନେଇଥିଲା ତ ସେଇ ମୁଁ ବହିରେ ପଢିଚି ମାଗୁଣିର ମଧୁସୂନ ଦାସଙ୍କ ଦ୍ଵାରା ମାଗୁଣିର ଶଗଡ ରଚିତ ହେଇଥିଲା ତ ଆପଣ ଅଧି ଓ କଣ ଜାଣିଛନ୍ତି ସେ ବିଷୟରେ ଆମକୁ କୁହନ୍ତୁ।
ଅ ହ ଦେଖନ୍ତୁ ମୁଁ ତ ପଢିଥିଲି ମୁ ତ ପ୍ଲସ୍ ଥ୍ରୀରେ ମାଗୁଣି ଶଗଡ଼ ବିଷୟରେ। ତ ମାଗୁଣି ହଉଚି ଦେଖ ଆମ ଖଲ୍ଲିକୋଟ ମାନେ ଆମ ନୂଆ ସାହିର କ କଥା ଏଇଟା। ନୂଆସାହି ଜାଣିଚନ୍ତି ନା?
ହଁ ଖଲ୍ଲିକୋଟ ନୂଆସାଇ ଜାଣିଚି।
ହଁ ଦେଖିବାକୁ ଗଲେ କାହାଣୀ ଟା ହଉଚି ବହୁତ ପୁରୁଣା। ହେଲା ଅ ତ ମାଗୁଣି ମାନେ ଯିଏକି ସିଏ ଶଗଡ଼ ରଖିଥିଲା ଯୋଉ ଶଗଡ଼ ଦ୍ଵାରା ସେ କଣ କରିଥିଲା ତା ଜୀବନ ଯାପନ ମାନେ ତାର ସେ ଶଗଡ଼ ଜରିଆରେ ହିଁ ସେ ତା ଚାଲିଥିଲା। ସିଏ ସେ ଶଗଡ଼ ସହିତ ସିଏ ରଖିଥିଲା ତାର ଦିଟା ବଳଦ। କାଳିଆ କସରା ହେଲା। ତ ଦିନେକର କଥା, ଯେତେବେଳେ ସିଏ କଣ କରେ ନା ମାଗୁଣୀର ଶଗଡ଼ରେ ଏମିତି କେହି ନାହିଁ ଯେ ସେ ତା ଶଗଡ଼ରେ କେହି ବି ବସି ନାହାନ୍ତି। ଦେଖିବାକୁ ଗଲେ ମାଗୁଣୀ ସାଗଡ଼ରେ ମାନେ କୋର୍ଟ, କୋର୍ଟ ର ଓକିଲ, ପୋଲିସଠୁ ଆରମ୍ଭ କରିକି ବି ନେତା, ମନ୍ତ୍ରୀ ମାନେ ପିଲାଠୁ ଆରମ୍ଭ କରିକି ବୁଢ଼ାମାନେ ମାନେ ସମସ୍ତେ। ମାନେ ସମସ୍ତେ ତା ଶଗଡ଼ରେ ବଇଛନ୍ତି। ତାର ବେଶୀ ମାନେ ଶଗଡ ଲାଗିଥାଏ। ଏ ହୁନ ଖଲିକୋଟ ଷ୍ଟେସନ ରୁ ଅ ଆମର ଖଲିକୋଟ ବସଷ୍ଟାଣ୍ଡ୍ ଯାଏ। ବୁଝିଲେ? ତ ତା ଶାଗଡ଼ ମାନେ ସିଏ ଶଗଡ଼ରେ ବସେ ମାନେ ଶଗଡ଼ରେ ନିଏ ସତ। କିନ୍ତୁ ତା ଶଗଡ଼ ଚ ଚାଲିବାଠୁ ଆରମ୍ଭ କରିକିରି ତାର ମାନେ ଲୋକଙ୍କର ମାନେ ଓଁ ଲୋକମାନେ ନ ପହଞ୍ଚିବା ଯାଏଁ। ସେ ତାଙ୍କୁ ଏତେ ସୁନ୍ଦର ସୁନ୍ଦର ସବୁ କଥା କୁହେ ଯେ ବାଟ କେତେବେଳେ ସରିଯାଏ ଜଣା ପଡେ଼ନି। ତ ଦିନକର କଥା କଣ ହେଲା ଯେ କି ମାନେ ସିଂହର ମାନେ ଜଣଙ୍କର ତାଙ୍କର ଗୋଟେ ବସ୍ ଆଣିଲେ। ସେତେବେଳେ କଣ ହେଲା ଯେତେବେଳେ ନୂଆ ନୂଆ ମାନେ ଗୋଟେ ବସ୍ ଆସିଲା। ତ ବସରେ ସମସ୍ତେ ଯିବାକୁ ପସନ୍ଦ କଲେ। କାରଣ କମ ଟାଇମ୍ ରେ ମାନେ ଜଲଦି ପହଞ୍ଚି ଯାଉଥିଲେ। ତାପରେ ମାଗୁଣୀ ର କଣ ହେଲା ନା ତାର ଆ ମାନେ ଧୀରେ ଧୀରେ ମାନେ ଇନକମ୍ ସୋର୍ସ ଟା କମିଗଲା। ତାପରେ ସିଏ ମାନେ ତା ସେ ପଇସାରେ ହିଁ ତା ଘର ଚଳୁଥିଲା ନା? ତ ମାଗୁଣୀ ଏମିତି ଗୋଟେ ଲୋକ ଥିଲା ଯିଏ କି ନ ଖାଇଲେ ବି କାହାକୁ ହାତ ପକ୍ ମାନେ ପତଉ ନଥିଲା। ସିଏ ନିଜେ ହିଁ କଷ୍ଟ କରେ ନିଜେ ହିଁ ଖାଏ। ତୋ ଆସ୍ତେ ଆସ୍ତେ ସମସ୍ତେ ବସକୁ ଭଲ ପାଇଲେ। ଆଉ କେହି ଶଗଡ଼ରେ ମାନେ ଯିବା ଆସିବା ତୋ କଲେନି, କାରଣ ଶଗଡ଼ ମାନେ ଲେଟରେ ନେଇକି ପହଞ୍ଚାଏ। ତ ବସ୍ କଣ କରେ ଶୀଘ୍ର ନେଇ ସେ ପହଞ୍ଚେଇ ଦିଏ। ମାନେ କମ ଟାଇମ୍ ରେ ପହଞ୍ଚେଇ ଦିଏ। ସେବେ ବସିବାକୁ ସୁବିଧା ଥାଏ ସେଥିପାଇଁ ଲୋକମାନେ ପସନ୍ଦ କଲେ ବସରେ ଯିବାକୁ। ତେଣୁ ମାଗୁଣୀର ଶଗଡ଼ ଆଉ ସେତେ କିଛି ବି ଚାଲିଲା ନାହିଁ। ଯାହା ଫଳରେ ତାର ମାନେ ଅ ମାନ୍ଦା ପଡି଼ଗଲା ତାପରେ ତାର ମାନେ ସେ ଖାଇଲା ନାହିଁ। ପିିଲା ନାହିଁ। ତାପରେ ତାର ଯୋଉ କାଳିଆ କସରା ଦୁଇ ବଳ ଥିଲେ ତାଙ୍କେ ବି ତ ଖାଇଲେ ବି ଚାଲିବେ ନା? ତ ତାଙ୍କୁ ବି ଖାଇବାକୁ ମିଳିଲା ନାହିଁ। ତ ଏମିତି ହେଇକରି ସିଏ ମରିଗଲା ସୁଦ୍ଧା ମାନେ କାହାକୁ ବି ହାତ ପତେଇଲା ନାହିଁ ମାଗୁଣୀ। ତେଣୁ ମାଗଣୀ ସିଏ କଣ କରିଥିଲା ନା? ନ ଖାଇକି ବି ତାର ମାନେ ବଳଦ ମାନଙ୍କୁ ସି ଖାଇବାକୁ ଦେଇ ଦେଇେ ଦେଇ ଦେଇ ସି କଣ ହେଇଛି ଅ ଲା ତ ଯେତେବେଳେ ଖାଇବାକୁ ନ ମିଳିଲା ତାଙ୍କ ଘର ଖୋଲିକି ଦେଖିଲା ମାନେ ତିନି ଦିନ ଭିତରେ ସେ ମରି ମାନେ ମରି ଯାଇଛନ୍ତି ନ ଖାଇବାକୁ ପାଇକି ସମସ୍ତେ ବିକଳ ହେଲେ କହିଲେ କି ସେ ତାର ପେଟ ଏମିତି ପୋଷୁଥିଲା ବସ୍ ଆସ ଥିଲା ଆସିବାରୁ ତାର ମାନେ ବେପାର ମାନ୍ଦା ପଡି ପଡିଗଲା ସିଏ ଆଉ ଯିବାସିବା କରିପାରିଲା ନାହିଁ। ଏମିତି ହେଇକରି ମାଗୁଣୀ ବହୁତ କଷ୍ଟରେ ମରିଯାଇଥିଲା। ତ ସେବୁଠୁ ମାନେ ମାଗୁଣୀ ଆମ ଖଲିକୋଟରେ ମାନେ ପ୍ରସିଦ୍ଧ ଲାଭ କରିଦେଇଥିଲା ଶୁଣିଛନ୍ତି କେବେ
ମୁଁ ବାସ ଜାଣିଛି ଆମ ମଧୁସୂଦନ ଦାସଙ୍କ ଦ୍ଵାରା ରଚିତ ମାଗୁଣୀର ଶଗଡ ତ ସେଇ ମାଗୁଣୀର ଶଗଡକୁୁ ସବୁଦିନ ଚିରଦିନ ପାଇଁ ଅମର କରିବା ପାଇଁ ଆମେ ଖଲିକୋଟ ମାଗୁଣୀର ଶଗଡ଼ କୁ ନିର୍ମାଣ କରାଯାଇଛି ଯାହା ଦ୍ଵାରା ଲୋକମାନେ ଅ ଦେଖିବେ ମାଗୁଣୀର ଶଗଡ ଏବଂ ପୁରୁଣା ଦିନକୁ ପୁଣିଥଳେ ସ୍ମରଣ କରିବେ ଏବଂ ମାଗୁଣୀର ଦୁଃଖକୁ ଅନୁଭବ କରିବେ ତ ଏଇଭଳି ଭାବରେ ପୁରୁଣା ସ୍ମୃତ କୁ ଆମ ପରମ୍ ଉପରାକୁ ମନେ ପକେଇବା ପାଇଁ। ବାଗୁଣୀର ଶଗଡ଼ କୁ ତିଆରି କରାଯାଇଛି ଆମ ଖଲିକୋଟରେ।
ହୁଁ।
ଆମ ଖଲିକୋଟ ହେଉଛି ଗୋଟେ କଳା ଓ ଐତିହାସିକ ସହର। ଯୋଉଠାରେ ରାଜା ମଧ୍ୟ ଜନ୍ମ ନେଇଛନ୍ତି ବହୁତ ନେତା ମଧ୍ୟ ଜନ୍ମ ନେଇଛନ୍ତି। ଆମ ଖଲିକୋଟ ରାଜା ହରିହର ମଦ୍ରାଜ ଆମ ଖଲିକୋଟ ରେ ଆ ଯାହାଙ୍କ ନାଁରେ ବ୍ରହ୍ମପୁରରେ ଗୋଟେ ବଡ କଲେଜ ରହିଛି। ଆମ ଖଲିକୋଟ ରେ ବି ଆମ କଲେଜ ରହିଛି ହରିହର ମଦ୍ରାସ କଲେଜ ଆର୍ସଏମ୍ କଲେଜ। ଯୋଉଟା ସାରା ବିଶ୍ଵରେ ପ୍ରସିଦ୍ଧ ଲାଭ କରିଛି। ବାକି ଆମ ଖଲିକୋଟରେ ଆମ ରହିଛି ଗୋଟେ କଳାର କଳାର କଲେଜ ଯାହାକୁ କୁହାଯାଏ ଆର୍ଟ କଲେଜ ଯୋଉଠି ଆମ ପ୍ରାଚୀନ କଳା ସାହିତ୍ୟ ସଂସ୍କୃତିକୁ ବଜାୟ ରଖିବା ସହିତ କଳାକୁୁ ଜାବୁଡି ରଖିବା ପାଇଁ ଅନେକ ଛାତ୍ରଛାତ୍ରୀ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ପ୍ରୟାସ କରୁଛନ୍ତି। ଏଇ କ କଳା ବା ଆର୍ଟ କଲେଜ ରୁ କେତେକ ଛାତ୍ରଛାତ୍ରୀ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହିତ ଆମ ଓଡିଆ ପରମ୍ପରା କଳା ସାହିତ୍ୟକୁୁ ବହୁତ ଉଚ୍ଚକୁ ନେବାକୁ ଚେଷ୍ଟା କରିଛନ୍ତି ତ ଯୋଉମାନେ ବି ଏଇ କଳା ସାହିତ୍ କୁ ଯୋଉମାନେ କଳାକୁ ବେଶୀ ଅଧିକ ଭଲ ପାଆନ୍ତି। ସେମାନେ ସେଠି ଆର୍ଟ କଲେଜରେ ନାମକରଣ କରିବା ସହ ସେଠି ଅ ସେଇ ଆର୍ଟ କଲେଜରେ ଯୋଗଦାନ କରି କଳାକୁ କଳା ବିଷୟରେ ଅଧିକ ଶିକ୍ଷା ଲାଭ କରନ୍ତି। ଯେହେତୁ ସେମାନେ କଳାରେ ରୁଚି ରଖନ୍ତି। ସେଥିପ୍ରତି ଅଧିକ ଉତ୍ସାହିତ ହୋଇ ଅଧିକ ଆଗ୍ରହ ପ୍ରକାଶ କରି ସେଥିରେ ନାମକରଣ କରିବା ସହ ସେଥିରୁ କିଛି ଜ୍ଞାନ ଲାଭ କରନ୍ତି। ଏଇଭଳି ଆମ ଆର୍ଟ କଲେଜ ଖଲିକୋଟ ଆର୍ଟ କଲେଜ ରେ ମଧ୍ୟ ଶହ ଶହ ଲକ୍ଷ ଲକ୍ଷ ପିଲା। ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି ଏବଂ କଳା ସଂସ୍କୃତି କୁ ଅ ଆଗକୁ ନେବା ପାଇଁ ବହୁତ ପ୍ରୟାସ କରୁଛନ୍ତି। ତ ଆପଣ କେବେ ଆମ ଖଲିକୋଟ ଆର୍ଟ କଲେଜକୁ ଯାଇଛନ୍ତି ବୁଲିବା ପାଇଁ?
ହଁ ଯାଇଛି ମୁଁ ବାସ ଥରେହିଁ ଯାଇଛି ଯେତେବେଳେ ମାନେ ଛୋଟ ଥିଲି ଆଉ ଏବେକା ଡେଟରେ ଦେଖିବାକୁ ଗଲେ ହଁ ଏବେବି ମୁଁ ଯାଇଥିଲି ଥରେହିଁ ଯାଇଛି।
ତ ସେଠି କେମିତିକା ଦୃଶ୍ୟ ଦେଖିବାକୁ ମିଳେ।
ଭଲଲାଗେ ଶାନ୍ତିଲାଗେ ଆଉ ପିଲାମାନଙ୍କର ଡ୍ରଇଂ ଦେଖିବାକୁ ମିଳେ। ବହୁତ ସୁନ୍ଦର ସୁନ୍ଦର ଡ୍ରଇଂ।
ଆମ ଆର୍ଟ କଲେଜ ସାମ୍ନାରେ ବହୁତ ଛାତ୍ରଛାତ୍ରୀ। ସେମାନଙ୍କୁ ଯେଉଁ ଟପିକ ଦିଆ ଯାଇଥାଏ। ବା ଯେଉଁ ପ୍ରକାର ଦୃଶ୍ୟ ଦିଆଯାଇଥାଏ ଆମ ଖଲିକୋଟ ଅଞ୍ଚଳ ମଧ୍ୟରେ ଥିବା। ବିଭିନ୍ନ ସ୍ଥାନରେ ସେମାନଙ୍କୁ ବିଭିନ୍ନ ପ୍ରକାର ମାନେ ସି ସି ସେମାନେ ବିଭି ବିଭିନ୍ନ ପ୍ରକାର ଟପିକ ଦିଆଯାଇଥାଏ ବା ବିଭିନ୍ନ ପ୍ରକାର ଛବିର ଚିତ୍ର ଆଙ୍କିବାକୁ। କୁହାଯାଇଥାଏ ତ ଆମେ ଯେତେବେଳେ ରାସ୍ତାରେ ଯିବା ଆସିବା କରୁ ସେମାନଙ୍କର ଅ କାର୍ଯ୍ୟ ଦେଖିବାକୁ ମିଳିଥାଏ ସେମାନଙ୍କ ପରିଶ୍ରମ ଏବଂ ସେମାନଙ୍କ ଆପ ଉୁଁ ସେମାନଙ୍କ ପରିଶ୍ରମ ଏବଂ ସେମାନଙ୍କ ପରିଶ୍ରମ ସେମାନଙ୍କ କାର୍ଯ୍ୟରେ ଦେଖିବାକୁ ମିଳେ। କା ଯେଉଭଳି ଭାବରେ ସେମାନେ ଚିତ୍ର କରିଥାନ୍ତି ଏବଂ ସେମାନେ ଅ ବହୁତ କଷ୍ଟରେ ମଧ୍ୟ ଚିତ୍ର କରନ୍ତି ଯେହେତୁ ସେମାନଙ୍କୁ ବିଭିନ୍ନ ଲୋକ। ମାନେ ବିଭିନ୍ନ ଲୋକେସନକୁ ଯିବାକୁ ପଡେ। ଏମିତି ନାଇଁକି ଖାଲି ଖଲିକୋଟ ଖଲିକୋଟ ବାହାରୁ ଅ ବା ଖଲିକୋଟୁ ଦୂରରେ ଖଲିକୋଟର ପାଖରେ ତ କେତେ ଗାଁ ଗହଳି ସହ ରାସ୍ତାରେ ମଧ୍ୟ କେତେ ଜଣ ଦେଖିକି ମାନେ କେତେ ଜଣ ମଧ୍ୟ ରାସ୍ତାରେ ଦେ ବସିକି ଚିତ୍ର କରନ୍ତିତ ସେତେବେଳେ ଦେଖିକି ବହୁତ କଷ୍ଟ ଲାଗେ ସେମାନେ ନିଜର ସ୍ୱପ୍ନ ପୁରା କରିବା ପାଇଁ ରାସ୍ତାରେ ମଧ୍ୟ ବସିବାକୁ ପ ପଛୁନାହାନ୍ତି ତାସହିତ ଆମ ଓଡିଶାର କଳା ସଂସ୍କୃତିକୁ ବଜାୟ ରଖିବା। ଆ ପାଇଁ ଚେଷ୍ଟା କରୁଛନ୍ତି ଏବଂ ସଫଳ ହଉଛନ୍ତି। ତ ସମସ୍ତଙ୍କ ଦ୍ଵାରାତ ସେ କାର୍ଯ୍ୟ ହୁଏନି। ସେମାନେ ଚେଷ୍ଟା କରୁଛନ୍ତି ସେତିକି ଆମ ପାଇଁ ବହୁତ ସୌଭାଗ୍ୟର କଥା। ତ ସେମାନେ ଏମିତି କରିବା ଦ୍ଵାରା ଆମଦେଶର କଳା ସଂସ୍କୃତି ବଢିଥାଏ। ତ ସେମାନଙ୍କୁ ଆମକୁ ସମ୍ମାନହଦେବା ଉଚିତ ତ ତ ଏମିତିକିଛି ଆର୍ଟ କଲେଜ ବିଷୟରେ ମୋର ଧାରଣା ଅଛି।
ଆଚ୍ଛା ତ ଆର୍ଟ କଲେଜ ଭିତରୁକୁ କେବେ ଯାଇଚନ୍ତି।
ହଁ ମୁଁ ଯାଇଛି ସେଠି ଆମର ହଷ୍ଟେଲ ମଧ୍ୟ ରହିଛି ବହୁତ ଘର ହୋଇଛିତ ଯାଇଛି ସେଇ ପରିବେଶରେ କେତେ ସମୟ ମଧ୍ୟ। ଭେଦ କରିଛି ସେମାନଙ୍କ ଚିତ୍ର ମଧ୍ୟ ଦେଖିଛି।
ହଁ ମ୍ୟାଡାମ ଆମର ଟାଇମ ଏବେ ଅଫ ହେଇଯାଇଛି ରଖୁଛି।
ଉୁଁ।